ଆଜ୍ଞା ଶୁଭ ଅପରାହ୍ନ।
ଶୁଭ ଅପରାହ୍ନ ସାର୍ ଭଲ ଅଛି ସାର୍।
ଆଜ୍ଞା ଆଜ୍ଞାା ଆଉ ପରିବାର ସମସ୍ତେ ଭଲ ଅଛ
ହଁ ସାର୍ ସମସ୍ତେ ଭଲ ଅଛନ୍ତି କୁହନ୍ତୁ ସାର୍?
ଆଗକୁ ବର୍ଷା ଦିନ ଆସୁଛି କୃଷି କାର୍ଯ୍ୟ ପାଇଁ କଣ ଯୋଜନା ଅଛି ଆଜ୍ଞା।
କୃଷି କାର୍ଯ୍ୟ ପାଇଁ। କୃଷି ତ କୃଷି ତ ଆମେ ହାତରେ କରୁନା। ଆମର ଅଧିକା ବିଲ ଅଛି କିନ୍ତୁ ଆମେ ସମୟ ଦେଇପାରୁନା।
ଆଜ୍ଞା।
ଆ କିନ୍ତୁ ଆମର ମୁଖ୍ୟତଃ ଚାଷ କ ଭିତରେ ଧାନ ଚାଷଟି ହୁଏ।
ଆଜ୍ଞା।
ଆଉ ଧାନ ଚାଷର ବିହନ ଏବେ କିଣା ସରିଛି।
ଆଜ୍ଞା।
କିନ୍ତୁ ବର୍ଷାକୁ ଖାଲି ଅପେକ୍ଷା।
କୋଉ ବିହନଟା କିଣିଲେ?
ନା ଆମର ଏପଟରେ ପୂଜା ପୂଜାରିଣୀ ଚାଲିଛି।
ପୂଜା ରାଣୀ ଭଲ ବିହନ ଟିଏ ହଁ ହଁ।
ଆଉ ବାସୁମତୀ ଚାଲିଛି।
ବାସୁମତୀ ଆଚ୍ଛା। ତ ଜମିକୁ ହଳ କରି ସାରି ସାରିଛନ୍ତି କି?
ଜମି ହଳ ସରିନି।
ଆଜ୍ଞା।
ହଳ ହେଇନି ହବ। ଖତ ପଡିଯାଇଛି ଖ ଖ ହଁ ଗୋବର ଖତ ପଡିଯାଇଛି।
ଆଜ୍ଞା।
ଖାଲି ହଳଟି ହବ ଆଉ
ଆଚ୍ଛା ହଳ ଆପଣ କୋଉଥିରେ କରୁଛନ୍ତି କାଠ ଲଙ୍ଗଳରେ ନା ଲୁହା ଲଙ୍ଗଳରେ? ନା ଯୋଉ କଲ୍ଲୋରେ।
ନାଇଁ ଏବେ ତ ଯୋଉଁ ଆମର ଟ୍ରାକ୍ଟର ରହୁଛି।
ଆଜ୍ଞା।
ଟ୍ରାକ୍ଟରରେ ଲଙ୍ଗଳ ଲୁହା ଲଙ୍ଗଳରେ ହଉଛି ଆଉ
ଆଚ୍ଛା ତ ଅ ହଳ କରିବାର ପରେ ଆପଣ ଧାନ ବୁଣାକୁ ବେଶୀ ପ୍ରାଧାନ୍ୟ ଦଉଛନ୍ତି ନା ଧାନ ରଇବାକୁ? ପ୍ରାଧାନ୍ୟ ଦଉଛନ୍ତି।
ନାଇଁ ଆଗ ଧାନ ବୁଣା ଆଗ ଚାରା ଯେତେବେଳେ ଆମର ପଡୁଛି
ଆଜ୍ଞା।
ଚାରାକୁ ବେଶୀ ଧ୍ୟାନ ଦିଆଯାଏ କାହିଁକିନା ଚାରା ଟି ଯଦି ଭଲ ଭାବରେ ଉଠିଲା ତାହେଲେ ଆପଣ ତାକୁ ନେଇ ଭଲ ଭାବରେ ରୋଇ ପାରିବେ।
ଆଚ୍ଛା ଆଜ୍ଞା।
ତେଣୁ ଚାରାଟି ହେଲା ମୁଖ୍ୟ।
ଆଜ୍ଞା। ତ କେମିତି କଣ ଜମି ପ୍ରସ୍ତୁତ କରନ୍ତି? ଚାରା ମଞ୍ଜି ପକେଇବା ପୂର୍ବରୁ କେମିତି ପ୍ରସ୍ତୁତ କରନ୍ତି?
ମଞ୍ଜି ପକେଇବା ପୂର୍ବରୁ ଆଗ ଅ ବି ମାନେ ବି ବିହନ ପକେଇବା ପୂର୍ବରୁ
ଆଜ୍ଞା।
ଆପଣଙ୍କୁ ଚା ଚାଷ ଜମିିକି ଭଲ ଭାବରେ ଖତ ଆଉ ପାଣି ଦେଇକରି ତାକୁ ମାଟି ଟାକୁ ପୁରା ମାନେ କଣ କହିଲେ ମାଟିଟାକୁ ପୁରା ଗୁଣ୍ଡ କରିବାକୁ ପଡ଼ିବ ହାଲକା କରିବାକୁ ପଡ଼ିବ। ତାପରେ ମଞ୍ଜି ବୁଣାଯାଏ।
ତାହେଲେ ଆପଣ କହିବା ପାଇଁ ଚାହୁଁଚନ୍ତି ପ୍ରଥମେ ସୁନ୍ଦର ଭାବରେ ହଳ କରାଯିବ ଅନାବନା ଘାସକୁ ବାଛି ଦିଆଯିବ ମାଟିକୁ ପୁରା ହାଲକା କରିଦିଆଯିବ ଯ ଯଥା ସମ୍ଭବ ପାଉଡର ଭଳି ତାକୁ ଗୁଣ୍ଡ କରାଯିବ ନାଇଁକି ଆଜ୍ଞା ତାପରେ ଆପଣ ବିହନ ପକେଇଲେ ନାଇଁକି ଆଚ୍ଛା ବିହନକୁ କେମିତି ପରୀକ୍ଷା କରୁଚନ୍ତି ଇଏ କେତେ ପରିମାଣରେ ସାଧନବା ବିଶୋଧନ ବା ଭଲ ବୋଲି?
ବିହନକୁ।
ଆଜ୍ଞା।
ଆମେତ ସାର୍ ଆଗ ସେମିତି କିଛି ପରୀକ୍ଷା ନିରୀକ୍ଷା ଆମ ଏପଟେ ହଉନି।
ଆଜ୍ଞା।
କିନ୍ତୁ ଆମେ ଯୋଉଠୁ ବିହନ ଆଣୁଚୁ କିଣିକିରି ତାଙ୍କୁ ପଚାରୁଚୁ ଏଧାନର କ ମ୍ପ ଏଇ ଯୋଉ ବିହନଟି ଆମେ ନଉଛୁ ଆକୁ କେତେ ପାଣିରେ ମାନେ ଧାନ ଗଛ ଲଗେଇଲା ପରେ ଅଳପ ପାଣିରେ ହବ ନା ଅଧିକା ପାଣିଚା ଦରକାର୍?
ଆଜ୍ଞା ଆଜ୍ଞା ଆଜ୍ଞା।
ଯଦି ଆମର ବିଲ ଖାଲୁଆ ଅଛି ତଆମେ ଅଧିକା ପାଣି ଅଁ ପାଣିରେ ଫଳିଲା ଭଳିଆ ଧାନ ବିହନ ଆଣିବୁ ଯଦି ଆମ ବିଲ ଟିକେ ଉଚ୍ଚାରେ ଅଛି
ଆଜ୍ଞା।
ତ ଆମେ ଅଳ୍ପ ପାଣିରେ ବଢୁଥିବା ଧାନ ଗଛ ଯୋଉଟା ସେଇ ବିହନ ଆଣିବୁ।
ଓହୋ ହଁ ଆଜ୍ଞା ଆମେ ଏମିତିବି କରିପାରିବା ଯେବିହନରୁ ମୁଠାଏ ଗୋଟେ ଗିନା ବଡ଼ ଗିନାରେ ପାଣିରେ ପକେଇ ପାରିବା ଯଦି ସବୁ ତକ ବିହନ ପାଣିରେ ବୁଡ଼ିଗଲା ଆମେ ଜାଣିବାଯେ ବିହନଟି ଭଲ ଭଲ ନୁହଁକି ଆଜ୍ଞା ଆଚ୍ଛା। ତାପରେ ଆପଣ ବିହନକୁ ଅ ସେଇ ମାଟିରେ ପକଉଛନ୍ତି।
ହଁ।
ଆପଣ ଜାଣିଚନ୍ତି ଜଣେ ହଉଚି କୃଷକର ବନ୍ଧୁ ମାଟିରେ ଥାଏ। ସିଏ ଆମର ଭାରି ଉପକାରୀ ଜିଆ ଜିଆ ହଉଚି କୃଷକର ବନ୍ଧୁ ନାଇଁକି ଆଜ୍ଞା।
ଆଜ୍ଞା।
ଜିଆ କେମିତି ନମରିବେ ମାଟିରେ କେମିତି ନୂଆ ଯିଆ ସୃଷ୍ଟି ହେବେ ତେଣୁକରି ଆପଣ ଗୋବର ପକେଇଚନ୍ତି ବହୁତ୍ ସୁନ୍ଦର କଥା।
ଆଜ୍ଞା।
ଆମେ ଯଦି ଅଧିକ ରାସାୟନିକ ସାର କୀଟନାଶକ ଔଷଧ ବ୍ୟବହାର କରିବା ତାହେଲେ କୃଷକର ବନ୍ଧୁ ଜିଆ ମାନେ ମରିଯିବେ। ନେଇକି ଆଜ୍ଞା ଏହାକୁ ଆପଣ କେମିତି ବିଚାର କରୁଚନ୍ତି?
ନାଇଁ ଏଦିନିଷଟା ଆପଣ ଯୋଉଟା କହିଲେ ବର୍ତ୍ତମାନ ହଁ ଏ ଜିନିଷ ଏତେ ମାତ୍ରାରେ ହଉନି ତାର କାରଣ ହଉଛି ବଜାରରେ ବହୁତ ପରିମାଣର ରାସାୟନିକ ସାର ମିଳୁଛି।
ଆଜ୍ଞା।
ତେଣୁ ଲୋକମାନେ ଆଉ ସେ ଯୋଉ ପୁରୁଣା ପଦ୍ଧତି ଯୋଉଟା ଥିଲା ଆମର ସେ ପଦ୍ଧତିକୁ ଅବଲମ୍ବନ ନ କରି ବର୍ତ୍ତମାନ ରାସାୟନିକ ସାର-ୟୁ ପ୍ରୟୋଗ କରୁଛନ୍ତି। ତେଣୁ ରାସାୟନିକ ସାର ପ୍ରଭାବରେ ମାଟିରେ ଯୋଉ ଉର୍ବରତା
ଆଜ୍ଞା।
ସେି ଧୀରେ ଧୀରେ ନଷ୍ଟ ହଉଛି।
ନିଶ୍ଚୟ।
କିନ୍ତୁ ଆମର ଯେମିତି କିି ସବୁଜ ସାର ହେଇଗଲା। ଗୋବର ହେଇଗଲା ଖତ ହେଇଗଲା ଆଉ ଜିଆ ସାର ହେଇଗଲା ଏସବୁ ଜିନିଷର ପ ଏ ପ୍ରୟୋଗ ବହୁତ କମିଗଲାଣି।
ଆଜ୍ଞା।
କିନ୍ତୁ ସରକାରଙ୍କ ପକ୍ଷରୁ ଏସବୁ କଡାକଡି କରିଦିଆ ଯିବା ଉଚିତ। ମୋ ମତରେ। କିନ୍ତୁ ଏ ଜି ଯଉ ଜିନିଷ ହଉ -ହେଇପାରୁନି ସେଥିପାଇଁ ମତେ ମୁଁ ବି ବେଳେବେଳେ ବଡ଼ ବିବ୍ରତ ହେଇ ପଡେ।
ନିଶ୍ଚିତ ନିଶ୍ଚିତ ନିଶ୍ଚିତ।
ସରକାରଙ୍କ ପକ୍ଷରେ କିନ୍ତୁ ଇନସିଏଟିଭ କିଛି ଆସିବା ଦରକାର ଯେ ନାଇଁ କୃଷକ ଯୋଉ କୃଷକ ୟୁଜ୍ କରୁଛନ୍ତି ଏଇ ଠିକ ଭାବରେ କରନ୍ତୁ। ବା ଯେମି ତି ସାର ଯେମିତି ସାର ରାସାୟନିକ ସାରକୁ ଯେମିତି ସରକାର ଯୋଗେଇ ଦଉଛନ୍ତି
ଆଜ୍ଞା।
ସେଇ ଭାବରେ ଯଦି ମାନେ ଆମର ଯୋମିତି ପ୍ରାକୃତିକ ସାର ଅଛି।
ଆଜ୍ଞା।
ପ୍ରାକୃତିକ ଖତ ହେଇଗଲା ଜିଆସାର ହେଇଗଲା ସେ ସବୁୁର ଯଦି ତାର ଅ ତାକୁ କିପରି ବେବହାର ମାନେ ତାର ବ୍ୟବହାର କରିବେ ଲୋକ କୋ ତାଙ୍କୁ ଯଦି ଦିଆ ଯାଆନ୍ତା ତ ଶିଖେଇ ଦିଆଯାନ୍ତା ଲୋକ ହୁଏତ ସେ ସବୁକୁଇ ବ୍ୟବହାର କରନ୍ତେ।
ନିଶ୍ଚିତ ନିଶ୍ଚିତ ଆଉ ଗୋଟେ ଭଲ ଆପଣ ବି ଜାଣିଥିବେ ଧଣିଚା। ଚାଷ ଜମିରେ ଆପଣ ଧାନ ରୋଇବାର ମାସଟିଏ ପୂର୍ବରୁ ଧଣିଚା ମଞ୍ଜି ପକେଇଦେବେ ସବୁ ଧଣିଚା ଗଛ ଯେତେବେଳେ ହେଇଯିବ ତାକୁ ଖଣ୍ଡ ଖଣ୍ଡ କିରି କାଟି ସେଇ ମାଟିରେ ହିଁ ପକେଇଦେବେ।
ଆଜ୍ଞା।
ତାପରେ ଯେତେବେଳେ କାଦୁଅ ପ୍ରସ୍ତୁତ କରିବେ ସେଗୁଡିକ ମାଟିରେ ମିଶିଯିବ।
ମିଶିଯିବ।
ଦେଖିବେ ମାଟିର ଉର୍ବରତା ବଢେଇଦବ।
ଆଚ୍ଛା।
ଆଉ କଣ କରିପାରିବେ ସରକାରଙ୍କ ଠାରୁ ମିଳେ ଯଦି ପାଖରେ କୃଷି ସହାୟତା କେନ୍ଦ୍ର ଥିବ ଆପଣ ବୁଝୁଥିବେ ବେଳେ ବେଳେ କାଗଜ କୋଳର ମଳ ସବୁ ଆସେ ପକେଟ ହେଇକି ତାକୁ ଯଦି ଆପଣ ଏକର ପିଛା ପାଞ୍ଚରୁ ଦଶ କେଜି ପକେଇବେ ତାହେଲେ ମାଟିର ଅମ୍ଳତ୍ୱ ଯୋଉ ଏସିଡିଟି କୁ ସି ମାରିଦବ ବୁଝିଲେ ନା। ଆଉ ଆପଣ ଆଉ କଣ କରିପାରିବେ ନା ଜିଆଖତ ନିଜେ ବି ଘରେ ପ୍ରସ୍ତୁତ କରିପାରିବେ ଆଜ୍ଞା।
ଆଜ୍ଞା ଗୋବର ସାହାଯ୍ୟରେ ହେଇ ପାରିବ।
ହଁ ଦୁଇ କିଲୋଗ୍ରାମ ଗୋବର, ଏକ ଲିଟର ଗାଈ ପରିସ୍ରା ବା ଗାଈ ଗୋରୁଙ୍କ ପରିସ୍ରା
ଆଜ୍ଞା।
ପାଞ୍ଚଶହ ଗ୍ରାମ ଖାଇବା ଗୁଡ଼
ହୁଁ।
ଅଢ଼େଇ ଶହ ଗ୍ରାମ ଲୁଣ ଏବଂ କିଛି ପିତା ପତ୍ର ଲିମ୍ବ ପତ୍ର ହଉ, ଅରଖ ପତ୍ର ହଉ, କୋଚିଲା ଖାଇ ପତ୍ର ହଉ ପକେଇ ଦେବେ।
ଆଜ୍ଞା।
ତାକୁ ଭଲ ଭାବରେ ଘାଣ୍ଟି ଦେବେ। ଘୋଡ଼ଣୀ ଘୋଡେ଼ଇ କି ରଖିବେ ଦେଖିବେ ଠିକ୍ ଗୋଟେ ମାସ ପରେ ସେ ଗୋଟେ ସୁନ୍ଦର ଜୈବ ସାର ପ୍ରସ୍ତୁତ ହେଇଯିବ। ଆପଣ କଣ କରିବେ ନା ସେଥିରୁ ଗୋଟିଏ ଠିପି ଆଣିବେ। ଗୋଟିଏ ଠିପି ଆଣିଲେ ଗୋଟେ ଲିଟର ପାଣି ମିଶେଇବେ ସେଥିରେ। ଏବଂ ବାଡ଼ି ବଗିଚାରେ ମଧ୍ୟ ବ୍ୟବହାର କରିପାରିବ ଦେଖିବେ ତାର ଗୋଟେ ବହୁତ ସୁନ୍ଦର ପ୍ରଭାବ ଅଛି।
ଆଜ୍ଞା।
ଆଚ୍ଛା ଆଉ ଗୋଟେ କଥା ଆଜ୍ଞା ଆପଣ ବଢ଼ିଆ କହିଲେ ଯେ ଆମେ ବିହନ ଆଣି ସାରିଲୁଣି ଖୁବ୍ ଶୀଘ୍ର ଆମେ ହଳ କରିବୁ। ଆଚ୍ଛା ଧାନ ଗଛ ଗୁଡ଼ିକ କେତେ ଦିନରେ ରୋଉଛନ୍ତି? ଧାନ ଚାରା ବାହାରିବାର କେତେ ଦିନ ଭିତରେ ହାରାହାରି ରୋଉଛନ୍ତି?
ଧାନ ଚାରା ହେଇଗଲା ଚାରା ଉ ଚାଖେଣ୍ଡେ ରୁ ଦେଢ଼ ଚାଖେଣ୍ଡେ ଭି ଭିତରେ ଆମେ ରୋଇଦଉ।
ପାଖାପାଖି ଅଠର ରୁ ପଚିଶ ଦିନ ଭିତରେ ଆପଣ କହୁଛନ୍ତି ଯେ ଆମେ ରୋଇ ଦଉଛୁ ନୁହେଁ କି ଆଜ୍ଞା?
ପଚିଶି ଦିନି ପାଖାପାଖି ମାସେ ଭିତରେ ଆଉ।
ହଁ ମାସେ ଭିତରେ ହିଁ ତାଠୁ ଅଧିକ କରୁନାହାନ୍ତି ବଢ଼ିଆ। ଆଚ୍ଛା ଧାଡି ପ୍ରଣାଳୀରେ ରୋଉଛନ୍ତି କି?
ଧାଡି ପ୍ରଣାଳୀରେ ହିଁ ଆମର ରୁଆ ହୁଏ।
ବଢ଼ିଆ ସେମିତିରେ ଘାସ ବାଛିବା ଆଉ ଗଛର ଯତ୍ନ ନେବା ବହୁତ ସୁନ୍ଦର ହେଇ ପାରୁଛି ନାଇଁ କି ଆଜ୍ଞା?
ଅମଳ ବେଳେ ବି ଝାଡି ପ୍ରଣାଳୀରେ ହେଇଥିଲେ ହିଁ ଗଛ ଅମଳ ବେଳେ ସୁବିଧା ହୁଏ ସେ ସବୁକୁ।
ନିଶ୍ଚିତ ନିଶ୍ଚିତ ନିଶ୍ଚିତ। ଆଉ ଏଥିପାଇଁ ମଧ୍ୟ ସରକାରୀ ପ୍ରୋସାହନ ମିଳୁଛି ଯଦି ଆମେ ଧାଡି ପ୍ରଣାଳୀ ରେ କରିବା ଏକରକୁ ସିଏ ପାଖା ପାଖି ତିନି ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦଉଛନ୍ତି।
ଆଜ୍ଞା।
ବହୁତ ସୁନ୍ଦର ଯାହା ହଉ। ଆମେ ପାରମ୍ପରିକ ନୀତିରେ କଲେ ମଧ୍ୟ ଆଧୁନିକ ପ୍ରାଣଳୀ କୁ ଧୀରେ ଧୀରେ ଆପଣାଉଛେ ନାଇଁ କି ଆଜ୍ଞା। ଆଚ୍ଛା ଆମେ ସମ୍ପୂର୍ଣ୍ଣ ବର୍ଷା ଜଳ ଉପରେ ନିର୍ଭର କରୁଛେ ନା ଆପଣଙ୍କ ଚାଷ ଜମି ନିକଟରେ କୌଣସି ଜଳାଶୟ ଅଛି।?
ବର୍ଷା ତ ଭଗବାନଙ୍କ କଥା।
ଆଜ୍ଞା।
ବର୍ଷା ତ ଆମ ହାତରେ ନାଇଁ।
ଆଜ୍ଞା।
କିନ୍ତୁ ସରକାରଙ୍କ ପକ୍ଷରୁ ଉଁ ସୁବିଧା ସୁଯୋଗ ମିଳୁଚି ଯେମିତି କିି ଜଳର ଉତ୍ସ ପାଇଁ କେନାଲ ହେଇଗଲା ସବ କେନାଲ ହେଇଗଲା ଏସବୁ ସୁବିଧା ରହୁଚି।
ଆଜ୍ଞା।
କିନ୍ତୁ ପାଣି ଆସିବା ଆଜ୍ଞା ଅଛି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଅଛି। ଅଛି କିନ୍ତୁ ପାଣି ଅଛି କିନ୍ତୁ ଶୁଣ ସାର ଶୁଣନ୍ତୁ ଅଛି କିନ୍ତୁ ପାଣି ସେମିତି ସମୟରେ ଆସିବ ବୋଲି କିଛି ମାନେ ନାହିଁ।
ହଉ ଆଚ୍ଛା ଆଜ୍ଞା ଆଜ୍ଞା ଆଜ୍ଞା ହଁ ସମ୍ପୂର୍ଣ୍ଣ ଭରସା ଯୋଗ୍ୟ ନୁହେଁ। ବେଳେ ବେଳେ ଆମେ ପାଇପାରିବା ନୁହୁଁ କି ଆଜ୍ଞା ହୁଁ ହୁଁ।
କିନ୍ତୁ ଧାନ ଚାଷ ଟା ଯେହେତୁ ବର୍ଷା ଦିନ ସମୟ ଥାଏ
ଆଜ୍ଞା।
ପ୍ରାୟେ ପାଣି ରହେ।
ଆଚ୍ଛା ଯେତିକି ଚାଷ କରୁଚନ୍ତି ନିଜ ଖାଇବା ପାଇଁ ବି ତ କିଛି ବ୍ୟବହାର କରୁଥିବେ?
ହଁ ନିହାତି।
କେମିତି କଣ ଚାଉଳ ବାହାର କରୁଚନ୍ତି ଆଜ୍ଞା?
ଚାଉଳ ଆମର ଆଗ ଧାନ ଟାକୁ ବଏଲ କରାଯାଏ। ମାନେ ସିଝେଇକିରି ସିଝେଇକିରି ତାକୁ ଉଁସା ଯାଏ ଧାନ ଟାକୁ ଧାନା ତାକୁ ଉଁସେଇ ଦେଇକିରି ତାପରେ ତାକୁ ଶୁଖେଇ ଦିଅନ୍ତି। ସିଏ ଭଲ ଭାବରେ ଶୁଖି ଗଲା ପରେ ଚାରି ପାଞ୍ଚଟା କି ଛଅଟା ଖରା ଖାଇଗଲା ପରେ
ଆଜ୍ଞା।
ତାକୁ କଳକୁ ନିଅନ୍ତି।
ଆଚ୍ଛା କଳରେ ନେଇକି ପେଡ଼ି ଦିଅନ୍ତି ଆଉ।
ଧାନ କଳକୁ ନେଇକି ଧାନ ପେ ପେଡ଼ିକି ବାହାର କରନ୍ତି।
ଆଚ୍ଛା ସାର କୁଣ୍ଡା ଅଲଗା ତାହେଲେ ବେଶୀ ଅରୁଆ ଚାଉଳକୁ ପ୍ରାଧାନ୍ୟ ଦିଅନ୍ତି ନା ଉଷୁନା ଚାଉଳକୁ ବେଶୀ ପ୍ରାଧାନ୍ୟ ଦିଅନ୍ତି।
ସାରେ ଗାଁ ଅଞ୍ଚଳରେ ପ୍ରାୟ ଉଷୁନା ଚାଉଳ ସମସ୍ତେ ଖାଇବାକୁ ଭଲ ପାଆନ୍ତି। ଅରୁଆ ଅରୁଆ ଚାଉଳ ସେମିତି ଯଦି ଘରେ କିଛି ଅଁ ଆମର ପୂଜା ପର୍ବ ହେଲା କି ଘରେ ଯଦି ଆଇଁ ସ ହେଲା କି କୋଉଠି ଭୋଜି ଭାତ ଖାଇବାକୁ ଯାଇଚୁ ତାହେଲେ ଅରୁଆ ଚାଉଳର ବ୍ୟବହାର କରାଯାଏ।
ଆପଣ କହିବା ପାଇଁ ଚାହୁଁଚନ୍ତି ଯେ ଅରୁଆ ଚାଉଳର ପୂଜା ଅରୁଆ ଚାଉଳରେ ପିଠା ଏସବୁ ଅଧିକ ହେଇଥାଏ କିନ୍ତୁ ଉଷୁନା ଚାଉଳ କୁ ଆମେ ମୁଖ୍ୟ ଖାଦ୍ୟ ରୂପେ ଭାତ ରୂପେ ବ୍ୟବହାର କରି
ଆଜ୍ଞା ଆଜ୍ଞା।
ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଏବେ ଗୋଟେ ଜରୁରୀ କଲ୍ ଆସିଛି ମୁଁ ଟିକେ ରଖିପାରିବି ଆଜ୍ଞା?
ଆଜ୍ଞ ଆଜ୍ଞା।
ବହୁତ ବହୁତ ଧନ୍ୟବାଦ ସାର୍।